ହାଲୋ।
ହଁ ପୁରୀ ପର ଏଇ ରଥଯାତ୍ରା ମଝିରେ କି ବାହୁଡ଼ା ମଝିରେ କି ସୁନା ବେଶ ସମୟରେ ଯିବୁ ଭାବିଚୁ କେତେ ଜଣ। ଆଉ ଆପଣ ଯିବେ କି ଆମ ସାଙ୍ଗେରେ ମିଶିକି? ଆଉ ପାହାନ୍ତିଆ ପାହାନ୍ତିଆ ଟିକେ ବାହାରିକି ଥାଆନ୍ତେ ଆଉ। ଆଜ୍ଞା।
ହଁ ନିହାତି ଯିବି କାରଣ ପୁରୀ ଯିବା ତ ସୌଭାଗ୍ୟର କଥା ତ ରଥଯାତ୍ରା ବେଳେ ପୁରୀ ଗଲେ ତିନି ରଥଙ୍କୁ ବି ଦର୍ଶନ କରି ପାରିବି ଯେମିତି ନନ୍ଦିଘୋଷ ଦେବଦଳନ ତାଳଧ୍ୱଜ ର ଥ ଅଁ ତ ଦେବସ୍ନାନ ପୂର୍ଣ୍ଣିମାରେ ବି ଗଲେ ଭୋଉତ୍ ଭଲ ହୁଅନ୍ତା କାରଣ ଠାକୁରଙ୍କ ଗାଧୁଆ ଆମେ ଦେଖନ୍ତେ ଶହେ ଆଠ ଗରା ପାଣିରେ ସେ ଗାଧେଇବେ। ତାପରେ ତାଙ୍କୁ ଜର ବି ହବ ତ ଆମେ ଯାଁ ସେଠିକି ଗଲେ ହବ କା ଆମେ ଯଦି ବି ସୁନାବେଶ ଦେଖିବା ତ ଆହୁରି ଭଲ କଣ ତିନି ରଥ ଉପରେ ମହା ଆଉ ତିନି ଜଣ ଠାକୁର ସୁନାବେଶରେ ସମସ୍ତିଙ୍କୁ ଦର୍ଶନ ଦିଅନ୍ତି। ଏଟା ତ ଭାଗ୍ୟରେ ଥିଲେ ହିଁ ଦେଖିବାକୁ ମିଳେ ତ ପୁରୀରେ ତ ସେ ସମୟର ପବଳ ଭିଡ଼ ହେଇଥାଏ। କୌଣସି ହୋଟେଲରେ ରହିବା ବି ମାନେ ଆଗୁରୁ ଯଦି ଆପଣ ଠି କରନଥିବେ ତ ସେଠି ଯାଇଁକି ଅସୁବିଧା ହବ ରହିବାର ଅସୁବିଧା। କାରଣ ଏତେ ପ୍ର ଏତେ ଭିଡ଼ ଭିତରେ ବି ଯାଇଁକି ଦେଖିବା ବୋହୁତ କଷ୍ଟ ହେଇଥାଏ କିନ୍ତୁ ଆମେ ଯାଇଁକି ନିହାତି ଦେଖିବା କାରଣ ଠାକୁରଙ୍କର ସେ ତ ଇଚ୍ଛା ଥିବ ନିହାତି ଯାଇପାରିବା। ସେଠି ଅଂଶୁଘାତ ହବାର ବି ସମ୍ଭାବନା ଥିବ ସେଥିପାଇଁ ସରକାରଙ୍କ ତରଫରୁ ବି ବୋହୁତ ସେବା ବି ଏଠି ଯୋଗାଇ ଦିଆଯାଉଛି ଯେମତି ପାଣି ସ୍ପ୍ରେ। ତ ଆଉ ଓ ଆର୍ ଏସ୍ ସବୁ କିଛି ବି ମାଗେଣାରେ ମିଳୁଛି। ତ ଆପଣ ନି ଗଲେ ନିହାତି ମତେ କହିବେ।
ଆଜ୍ଞା। ଅମ୍ ଆମେ ତ ଭାବୁଚୁ ସେଇ ସୁନାବେଶ କି କେ ତଳେ ଯେତଳେ ଠାକୁର ରଥରେ ଥିବେ ସେତେକୁ ଟିକେ ଦେଖିବା ପାଇଁ ସୁବିଧା ନା। ଅଁ ଭିଡ଼ ହେଲେ ବି କାରଣ ଠାକୁର ଯାହା ହେଲେ ବି ଉପରେ ଥିବେ ଦେଖିବା ଉ ସୁବିଧା ହୁଏ ଅ ଠାକୁରଙ୍କୁ ଆରାମସେ ଆମେ ଦେଖିପାରିବା। ଆଉ ଉଁ ଠାକୁର ନା ରଥଯାତ୍ରାରେ ତ ଯାଇ ହବନି ଲକ୍ଷ ଲକ୍ଷ କୋଟି କୋଟି ଭକ୍ତ ତାଙ୍କ ଭିତରେ ଆମେ କୋଉଠି ହଜିଯିବା ବି ଜଣା ପଡ଼ିବନି ଦଳା ଚକଟା ହେଇଆଉଛନ୍ତି ବି। ତ ଯାଇ ହବନି ବାହୁଡ଼ା ଦିନ ବି ଯାଇ ହବନି। ଆଉ ଠାକୁର ଯେତଳେ ମାଉସୀ ମା ମନ୍ଦିରରେ ଥିବେ ସେତଳେ ବି ଯିବା କଷ୍ଟ କାରଣ ମାଉସୀ ମା ମନ୍ଦିର ବୋହୁତ ଛୋଟ। ଯିବା ବାଟ ତାର ବୋହୁତୁ ଛୋଟ ସେଦମେ ବୋହୁତୁ ଗହଳି ହେଇଯାଏ। ତ ସେଠିକି ବି ଯିବା କଷ୍ଟ ମୁଁ ସେଇଥିନାଇ କହୁଥିଲି ଅ କି ସ୍ ଯେତଳେ ଠାକୁର ରଥରେ ଥିବେ ସେଇ ଟାଇମ୍ ରେ ଯାଆନ୍ତେ ଆଉ ସଖାଳୁ ପାହାନ୍ତିଆ ପାହାନ୍ତିଆ ତିନିଟା ଚାରିଟା ବେଳୁକୁ ବାହାରଲେଗି ବାହାରି ଗଲେ ଆଉ ଆମେ ଘଣ୍ଟେ ଦେଢ଼ ଘଣ୍ଟା ଲାଗନ୍ତା ପହଞ୍ଚି ଯାଆନ୍ତେ ପୁରୀରେ। ସେଠୁ ତାପରେ ଦର୍ଶନ କରିଦେଇକି ପ ତାପରେ ସମୁଦ୍ର କୂଳ ଯାଇକି ପଳେଇ ଆସନ୍ତେ ଅ। ବେଶି ସମୟ ଲାଗନ୍ତାନି ପାଆଁନ୍ତିଆ ପାଆଁନ୍ତିଆ ପଳାନ୍ତି ଯାଇକି ଆସନ୍ତେ ବାରି। ଖରା ହେବା ପୁ ଖରା ପୁରା ଟାଣ ଖରା ହେବା ପୂର୍ବରୁ ଯାଇକି ପଳି ଆସନ୍ତେ। ଆଉ ବେଶୀ ଭିଡ ଯାଏଁ ବି ରହିବାନି କାରଣ ସକାଳ ଟାଇମ୍ ମୁଁ ଶୁଣିଚି କି ଭିଡ ବହୁତ୍ କମ ରହେ। ଆଉ ସେଇ ଟାଇମ୍ ରେ ଯାଆନ୍ତେ, ଦେଖା ଦେଖି କରନ୍ତେ। ଆଉ ଆପଣ ଯୋଉ କହୁଥିଲେ ହୋଟେଲ୍ ରେ ରହିବା ପାଇଁ ତ ନ୍ୟୁଜ୍ ପେପର ରେ ବାହାରୁଚି ଯେ ଲୋକ ହୋଟେଲ୍ ସବୁ ଫୁଲ ହେଇଯାଇଚି। ଲୋକ ସବୁ ଆ ଆଗରୁ ହୋଟେଲ୍ ବୁକ୍ କରିକି ରଖି ଦେଇଚନ୍ତି ରଥଯାତ୍ରା ପାଇଁ। ତ କଷ୍ଟ ହବ କାରଣ ହୋଟେଲ୍ ମିଳିବା ଟା ବହୁତ୍ କଷ୍ଟ ହେଇଯିବ। ଆଉ ରହିତ ହବନି ସେଇଥିପାଇଁ ସବୁ ପାଆଁନ୍ତିଆ ପାଆଁନ୍ତିଆ ତିନିଟା ଚାରିଟା ବେଳକୁ ବାହାରିକି ପଳାନ୍ତି। ଦର୍ଶନ କରିକି ପୁଣି ସମୁଦ୍ର ପା ଖେ ହେଇକି ପଳି ଆସନ୍ତେ ଆଉ କଣ କହୁଚନ୍ତି?
ହଁଂ। ହଁ ତ ଆମେ ପୁରୀ କି ବି ଯିବା କଥା ନିହାତି ଦରକାର କାରଣ ଯେ ଯେତେ ଭିଡ ହୋଉ ଯାହା ହୋଉ ମହାପଭୁଙ୍କ ଦର୍ଶନ ବର୍ଷକୁ ଥରେ ହିଁ ରଥ ଉପରେ ମିଳିଥାଏ। ତ ଆଜି ଜୀବନ କାଲି କି ନାହିଁ ତ ଆର ବର୍ଷକୁୁ ମାନେ କଣ ହବ ହବ କନ୍ ନାଇଁ ଜାଣିନି କିନ୍ତୁ ନିଶ୍ଚିନ୍ତ ଯିବା। ଆମେ ଜଲଦି ପଳେଇଲେ ବି ସେଇ ପାଆଁନ୍ତିଆ ପାଆଁନ୍ତିଆ ପଳେଇଲେ ବି ଭଲ ଫାଙ୍କାରେ ଯେତେ ଟି କିଏ ଯଦି ବି ଭିଡ ହେଇଥିବ କିଛି ନାହିଁ ଠାକୁରଙ୍କ ପାଇଁ ଆମେ ଦେଖି ଦେଇକି ଆସିପାରିବା ତ ଆସିକି ସମୁଦ୍ର କୂଳରେ ମହୋଦଧି ରେ ନିଜେ ଗାଧେଇବା ଯେହେତୁ ଗାଧେଇଲେ କୁହନ୍ତି ଯେ ପାପ ଧୋଇହବ ନରେନ୍ଦ୍ର ପୋଖରିରେ ଯାଇଁକି ଆମେ ପାଣି ଛିଞ୍ଚି ହେଇକି ନହେଲେ ଯଦି ବି ଭୀଡ ନଥିବ ସେଠି ବି ଆମେ ବୁଡ ପକେଇକି ଆସିବା। ତ ଆସିଲା ବେଳେ ନିଶ୍ଚିନ୍ତ ମହାପ୍ରଭୁଙ୍କର ପ୍ରଶାଦ ପାଇକି ଆସିବା। ଅବଡ଼ା ଯେହେତୁ ଅବଡ଼ା ପୁରୀ ଯାଇକି ଯଦି ଅବଡ଼ା ନ ପାଇବା ତ ଅ କିଛି ବି ମାନେ ଲାଭ ନାହିଁ କାରଣ ଅବଡ଼ା ହିଁ ସବୁ। ତ ଅବଡ଼ା ଏମିତି ବି ଯେ ସେଟା ତିଆରି ହୁଏ କିନ୍ତୁ କେବେ ବଳେନି। ଠିକ୍ ଏବେ ମାନେ ଅ ଅଭାବ ହୁଏନି ଯେତେ ଲୋକ ଆସନ୍ତୁ ଖାଇ ମାନେ ଖାଇକି ବି ତାପରେ କେବେ ବି ସ ସେଟା ବଳେନି କି ସେଟା ନଷ୍ଟ ଯାଏନି। କାରଣ ପୁରୀରେ ଆମର ଗୋଟେ ଅବଡ଼ା ଖୋଳା ଅଛି ଯୋଉଠିିକି ଅବଡାକୁ ଶୁଖାଯାଏ। ଅବଡ଼ା ଶୁଖିଗଲେ ସେଠି ନିର୍ମାଲ୍ୟ ସେଟା ହୁଏ। ତ ନିର୍ମାଲ୍ୟ ତ ଆପଣ ଜାଣିଥିବେ ଯେ ନିର୍ମାଲ୍ୟ ତ ଯୋଉ ଜାଗାରେ ମାନେ ନିର୍ମାଲ୍ୟ ନାହିଁ। ସେ ଜାଗା ଟା ପବିତ୍ର ନାହିଁ। ତ ନିର୍ମାଲ୍ୟ ପାଇଲେ ହିଁ ଲୋକଙ୍କର ଯେତେବେଳେ ମାନେ ମୁକ୍ ସେ ମିଳେ ବୋଲି କୁହାଯାଏ। ମଦ ଆମେ ସେଠିକି ଯିବା ତ କୋଇଲି ଯାଇଁକି ବୁଲିକି ଦେଖିବା ଆଉ ମୁଁ ଶୁଣିଚି ଯେ ସେଠି ଜଗନ୍ନାଥ ଯେତେବେଳେ ଦେହ ତ୍ୟାଗ କରନ୍ତି। ଯେ ତାଙ୍କର ନବକଳେବର ହୁଏ ସେଠି ତ ପୁରୁଣା ଘଟ ଯେତେବେଳେ ବଦଳାଯାଏ ସେଠି ନାଁ ଯେତେବେଳେ ତାଙ୍କୁ ପୋତି ଦିଆଯାଇଥାଏ ସେଥିପାଇଁ ତାକୁ କୋଇଲି ବୈକୁଣ୍ଠ କୁହାଯାଏ। ସେ ସେ କୋଇଲି ବୈକୁଣ୍ଠ ଯାଇଙ୍କି କେବେ ଆମେ ବୁଲିକି ଆସିକି ଦେଖିବା। ଆଉ ତାପରେ ପୁରୀ ରୁ ଆ ଥିଲାବେଳେ ନିହାତି ଠାକୁରଙ୍କର ଗଜା ଭୋକ କିଣିକି ଆଣିବା ତ ଆପଣ କଣ କଣ ଭାବିଛନ୍ତି? ପୁରୀ ଗଲେ କରିବେ ବୋଲି?
ଆଜ୍ଞା ରଥଯାତ୍ରା ସମୟରେ ତ ଠାକୁର ରଥରେ ଥିବେ ମତେ ଲାଗୁନି ମନ୍ଦିର ଭିତରକୁ ଛାଡିବେ ଭକ୍ତ ମାନଙ୍କୁ। ଆଉ ମନ୍ଦିର ଭିତରକୁ ନଛାଡିଲେ ତ ମହାପ୍ରସାଦ ବି ସେଇ ସମୟରେ ମିଳେ ନା। ଆଉ ବୈଖୁଣ୍ଡକୁ ବି ମୁଁ ଥରେ ଯାଇଛି। ସେ କୋଇଲି ବୈକୁଣ୍ଠ ଭିତରକୁ। ସେଠି ବି ଛାଡିବେନି କାରଣ ମନ୍ଦିର ବନ୍ଦ ତ ଥିବ ନା ଆମେ ଠାକୁରଙ୍କୁ ବାହାରୁ ଦେଖି ଠିକେ ଆସିବା ତା ଭିତରକୁ ଛାଡିବେନି। ଆଉ ଆପଣ ଯଦି ମନ୍ଦିର ଭିତରକୁ ଯିବାକୁ ଚାହିଁବେ ତାହେଲେ ଆମେ ଆ ରଥଯାତ୍ରାର ଆଉ ସବୁ ସରିଯାଉ ଠାକୁର ମନ୍ଦିର ଭିତରୁ ତୁ ଗଲେ ତାହେଲେ ଆମେ ଯାଆନ୍ତେ ନା କଣ କହୁଛନ୍ତି? ଆଜ୍ଞା।
ତ ହ୍ୟାଲୋ
ହ୍ୟାଲୋ।
ତ ପୁରୀ ଗଲେ ବି ଆମେ ପ୍ରଭୁ କ ଦେଖିବା ସେ ତା ଲକ୍ଷ୍ମୀ ମନ୍ଦିରକୁ ବି ଯିବା। କାରଣ ଲକ୍ଷ୍ମୀ ସାରଣୀ ଙ୍କୁ ବି ଯଦି ଆମେ ପୁରୀ ଗଲେ ତ ସେଠି ଠା ଠାକୁରଙ୍କୁ ଦେଖିବା ତ ଦେବୀଙ୍କୁ ନ ଦେଖିକି ତ ଆସିହବନି, ନିହାତି ଆମେ ଲକ୍ଷ୍ମୀ ମନ୍ଦିର ଭିତରକୁ ବି ଯିବା ତ ସେଠୁ ତୁଳସୀ ମାଳି ବି ସେଠି ସେ ମନ୍ଦିର ଭିତରେ ଅଛି ତ ସେଠୁ ତମେ କିଣିକି ଆଣିବା। ତ ମନ୍ଦିର ତ ବହୁତ ଭିଡ ହଉଛି ଧାଡିରେ ଛିଡା ହେବାକୁ ତିନି ଚାରି ଘଣ୍ଟା ଲାଗି ଯାଉଛି, ମାନେ ଭିତରକୁ ଦର୍ଶନ କରି ଯି ସେଥିରେ ଠଲାପଲା ବହୁତ ହଉ ଏମିତିକି ମନ୍ଦିରରେ ଦଳା ଚକଟା ବି ହେଇଯାଉଛନ୍ତି, ତ ଠାକୁରଙ୍କ ଆଗରେ ଯେମିତି ସେତେବେଳେ ଦେଖିଲା ବେଳକୁକୁ ସେଠୁ ଅତ୍ୟଧିକ ଭିଡ ହେଇଯାଉଛି। ତ ଅଣନିଶ୍ଵାସୀ ବି ଲାଗିବ। ତ ତେଣୁ କରି ଆମେ ସାଙ୍ଗରେ ପାଣି ବୋ ବୋଟଲ ବି ନେଇକି ଯାଇଥିବା କାରଣ ଅଣ ଯେତେ ଜୋରେ ଗରମ ହୋଉଛି। ନିହାତି ଅଂଶୁଘାତ ହବାର ସମ୍ଭାବନା ଅଛି। ତ ସେଠୁ ପୁରୀରୁ ଆସିଲା ପରେ ସମୁଦ୍ର ବେଳାଭୂମି ରେ ବି ଯେହେତୁ ରା ସମୟ ହେଇଥିବ ତ ସମୁଦ୍ରର ତ ବହୁ ସମୁଦ୍ରରେ ବି ବୋହୁତ ଭିଡ ହେଇଯିବ। ସମୁଦ୍ର କୂଳରେ ତ ସେଥିପି ଆମେ ଅଳ୍ପ ସମୟ ରହିକି ପଳେଇ ଆସିବା, ତାପରେ ଯେବେ ର ତା ସମ୍ପୂର୍ଣ୍ଣ ସରିଯିବ ତାପରେ ଆଉ କେବେ ଯାଇକି ସେଠି ରହିଲେ ଭଲସେ ବୁଲାବୁଲି କରିକି ଆସିବା।
ଆଜ୍ଞା।
ଆପଣ ଆଉ ସବୁ ଅନ୍ୟ ସାଙ୍ଗ ମାନଙ୍କୁ କହିଦେଇଛନ୍ତି ତ ଯିବା ପାଇଁ?
ଆଜ୍ଞା ମୁଁ କଥା ବୁ କ କଥା ହେଇଛି ଖାଲି ଭାବିଛୁ କି ଯିବୁ ବୋଲି ଆଉ ମୁଁ ଆପଣଙ୍କୁ ସେଇ ବିଷୟରେ ପଚାରୁଥିଲି। ଆ ଆପଣ କହିଲେ ସବୁ ସେମାନେ ବି ବାହାର ବି ସବୁ ପ୍ରସ୍ତୁତ ଅଛନ୍ତି। ଆଉ ସବୁ ବାହାରିଲେ ସେ ପାଖାପାଖି କି ନହେଲେ ପୁରୀ ମନ୍ଦିର ବୁଲାବୁଲି ସଇଲେ ତାପରେ ସମୁଦ୍ର କୂଳ ଯାଆନ୍ତେ ସେଠି ଆ ଗାଧେଇ ପଧେଇକିନା ପରେ ଫୁଣି କୋଉଠି ଡ୍ରେସ ଚେଞ୍ଜ କରିଦେଇକି ସେ ଯୋଉ ମ-ମଠ ଅଛି ପୁରୀ ପାଖରେ ସେ ମଠକୁ ଯାଆନ୍ତେ। ଆଉ କୋଣାର୍କ ହେରିକା ଟିକେ ସୂର୍ଯସ୍ତ ସମୟରେ ସନ୍ଧ୍ୟା ବେଳକୁ କୋଣାର୍କ ଯାଆନ୍ତେ। ତାପରେ ସନ୍ଧ୍ୟା ତାପରେ ବୁଲାବୁଲି କରିକି ପଳେଇ ଆସନ୍ତେ। ଆଉ ସେଠି ଲୋକନାଥ ମନ୍ଦିର ବି ଅଛି ସେଠିକି ବି ଯାଆନ୍ତେ। ଆଉ ଆପ ଏଠି ସବୁ ଅଛି ସମୁଦ୍ର କୂଳରେ କିଣାକୁଣି ବି କରନ୍ତେ। ସନ୍ଧ୍ୟା ବେଳକୁ ପଳେଇ ଆସନ୍ତେ। ଆଉ ସେଇ କଥା ଟା ମୁଁ ସମସ୍ତଙ୍କୁ କହିବି। ଆଉ ଆପଣଙ୍କ ସାଙ୍ଗରେ ଆଉ କିଏ ଆପଣଙ୍କ ସାଙ୍ଗ କିଏ ଯିବାକୁ ଚାହିଁବେ କି?
ହଁ ନିହାତି କାରଣ ପୁରୀ କଥା କହିଲେ ତ କେହି ବି ନାଇଁ କରିବେନି। ତ ମୁଁ ବି ସେମାନେ ସମସ୍ତଙ୍କୁ ପଚାରି ଦେଇଥିବି ଯୋଉମାନେ ଯିବେ ତ ମୁଁ ଜଣେଇଦବି ଆପ୍ ଆପଣଙ୍କୁ ଆମ ଏପଟୁ କେତେ ଜଣ ଆମେ ଯିବୁ ତ ସମସ୍ତେ ସାଙ୍ଗ ହେଇକି ଗଲେ ଭଲ। କାରଣ ସାଙ୍ଗ ହେଇକି ଗଲେ ପୁରୀ ଯିବା ସମୟ ଜଣା ବାଟ ଜଣା ପଡିବନି ତ ସେଠି ସାଙ୍ଗ ସାଥି ହେଇକି ବୁଲାବୁଲି କଲେ ବି ବୋହୁତ ଖୁସି ଲାଗିବ ସମୁଦ୍ର କୂଳରେ ଫଟୋ ଉଠେଇବା। ତ ଶ୍ରୀମନ୍ଦିର ଆଗେଇରେ ତ ଭିତରେ ତ ଫଟୋ କ୍ୟାମେରା କିଛି ବି ଆଲାଉ ନାହିଁ ତ ତେଣୁ କରିକି ଆମେ ବାହାରେ ହି ସେ ଶ୍ରୀମନ୍ଦିର ପାଖରେ ଫଟୋ ଉଠୋ ଇବା ସମୁଦ୍ର କୂଳରେ ବି ବୋହୁତ ମଜାମସ୍ତି କରିବା ଲହଡ଼ି ଭାଙ୍ଗିବା। ହୁଁ ତ ସେଠୁ ଶଙ୍ଖ କିଣିବା ବି ବୋହୁତ ମଜାମସ୍ତି କରିକି ଫେରିବା।
ଆଜ୍ଞା ଆମେ କେହି ଛୋଟ ଛୁଆ କିମ୍ବା ବୃଦ୍ଧ ଲୋକଙ୍କୁ ନବାନି। କାରଣ ଭିଡ ବୋହୁତ ରୋହୁଚି ସେଇ ରଥଯାତ୍ରା ସମୟରେ। ଆଉ ଆମେ ଖାଲି ଟିକେ ମ ମଝାମୁଝି ବୟସ ଯେମିତି ଆମେ ସେମିତି ଯିବା। ଛୋଟ ଛୁଆଙ୍କୁ ନବାନି କାରଣ ବୋହୁତ ଭିଡ ରୋହୁଚି ଦଳା ଚକଟାରେ ହଇରାଣ ହେଇଯିବେ। ଆଉ ଆମେ ଯିବା ସେଠି ବୁଲାବୁଲି କରିବା ସଣ୍ଡେ ଆଉ ସବୁ ମଠ ଫଟ ଯିବା ସମୁଦ୍ର କୂଳରେ ସବୁ ମଜାମସ୍ତି କରିବା କିଣାକୁଣି କରିବା କୋଣାର୍କ ଯିବା ସେଠି ଫୁଣି କିଣାକୁଣି କରିବା। ଆଉ ସମୁଦ୍ର କୂଳରେ ଫୁଣି ସବୁ ଯାହା ଖାଇବେ ଭଲ ଭଲ ଜିନିଷ ମିଳୁଚି ଖାଇଆ ପାଇଁ ସବୁ ଖାଇବା ପିଇବା ସେଠି କରିବା ଆଉ ଭଲ ହୋଟେଲ ରେ ବି ଦିନ ଦିପହରିଆ ଟାଇମ ଖାଇବା କାରଣ ମନ୍ଦିରରେ ତ ରଥଯାତ୍ରା ସମୟରେ ଅଭଢା ମିଳେନି ତ ଅ ଦେଖେଇ କି ସେଠି ଖାଇବା ଆଉ ଖିଆ ପିଆ କରିକି କୋଣାର୍କ ଫୋଣାର୍କ ଯାଇକି ବୁଲାବୁଲି କରିକି ଆସିବା ଆଉ। ଆଉ ମୁଁ ତାହେଲେ ଆଉ ସମସ୍ତଙ୍କୁ ଆଉଥର ଟେ ପଚାରି ଦିଏ ଆପଣଙ୍କୁ ମୁଁ କହିବି କି ସେମାନେ ପୁରା ଯିବେ କି ନାଇଁ।
ଆଜ୍ଞା।
ଆଜ୍ଞା।